କଣ କରୁଛନ୍ତି?
ଏ ଯାଇଥିଲି ଟିକେ ବୁଲାବୁଲି କରିବା ପାଇଁ, ଏଇନା ଜଷ୍ଟ ଆସିି ଘରେ ପହଞ୍ଚିଲି।
ଆଛା, ଏଇ ଆମେ ଆମ ଗାଁ ପାଖରେ ଗୋଟେ କଲେଜ ଅଛି ତ। ସେଇ କଲେଜ ପାଖରେ ବସିଛୁ ଆଉ। ଝିପ୍ ଝିପ୍ ବର୍ଷା ହଉଛି।
ହୁଁ- ହୁଁ। ଆଉ କଣ ଖିଆ ପିଆ ହେଇଥିଲା? ଜଳିଖିଆ ଫଳିଖିଆ ନା ନାହିଁ?
ଜଳଖିଆ ଖାଇଲା ବେଳକୁ, ଏଥର ଗ୍ୟାସ୍ ହେଇଯାଉଛି।
ଗ୍ୟାସ।
ଛାତି ପାତି ହଁ ଛାତି ପାତି ପୋଡୁଛି, ଗ୍ୟାସ ହେଇଯାଉଛି। ସେଇଥିାଇଁ ଆଉ ଖାଉନୁ ଜଳଖିଆ।
ଏବେ ବି କୋଉଠି ସେ କଲେଜରେ, ନା କୋଉଠି?
ହୁଁ। ଏଇ କଲେଜରେ ଭାଇ ଗୋଟେ ଅଛି କଣ କହିଲେ? ଜାମୁ କୋଳି ଗଛଟେ।
ହୁଁ।
ବଢିଆ ଜାମୁକୋଳି ଏଠି।
ହଁ।
ସେଇଥିପାଇଁ ଏଠି ଜାମୁକୋଳି ଖାଉଛୁ ଆଉ।
ଜାମୁକୋଳି ଖାଉଛ? ଆଉ ମଜା କରୁ ଚ ଆଉ ଆମ ଆଗ ଆମ ଭଳି ଗଛ ନାହିଁ ଗୋଟେ ଦା ଥିଲାଥିଲେ ଆମେ ବି ଖାଇଥାନ୍ତୁ ତମ ଭଳିଆ। ନାଇଁ ତ ଆମ କଥରେ ଆଉ ନା
ଆମେ ଆଇଥିଲେ ପଟେ ଆମ ପାଖ ଗ ଆମ ପାଖକୁଟ ଶିବ ମନ୍ଦିର ପାରେ ଛୋଟିଆ ପାରେ ବହୁତ ମାନେ ଇଏ ହେଇଥିଲା ତ କହିଲୁ
ମୋରେନା ପଇସା ଉତ୍ତର ନାହିଁ ପରବର୍ତୀ ହାଲୋ।
ବସ୍।
ନା ନା ମୁଁ ବି ସେୟଆ କହୁଥିଲି ମୁଁ କହିଲି ଆମର ବି ଅଛି ସେ ଫଳମ ଗଛ ଥାଆନ୍ତା ମୁଁ ବି ଖାଇଥାନ୍ତି।
ନାଇଁ ଜାମୁ କୋଳି
ବୋଉଳ କୋଳି ଟା ଭଲ ନା।
ଆମେ ତ ଆଉ ଟିକ ପରେ ଯିବୁ ଆଉ ଟିକେ ଯିବୁ ଦିଦିଙ୍କ ଘର ଆଡ଼େ। କଉଠି ହଁ ବୁଲାବୁଲି ତ କରାକ ଚାଲିଛି ପୁଣି ନା ବର୍ଷା ବର୍ଷା ହଉଥିଲା ଟିକେ ରହିଯାଇଥିଲି ପୁଣି ଯିବୁ। ଦି ଦିନ ଘରୁ ଏ କାମ ଅଛି କାମ ସାରି। ପୁଣି ମାର୍କେଟରେ ହେଇକିନି ଆସିବି ପୁଣି ଚାଲିଲି ଡଉଟି ଆଉ।
ଆଚ୍ଛା ରାତିିରେ ଡିଉଟି।
ହୁଁ ଆତ ଡିଉଟିି।
କଣ କରୁଛନ୍ତି ଭାଇ।
ଏଇ ନା ଚାଲିଛି ଆମର ବିଜନେସ କିଛିଟା ଗୋଟେ।
ଆଛା କିଏ ବିଜନେସ୍ କରୁଛନ୍ତି।
ଏ ଚା ଜଳଖିଆ ଦୋକାନ।
ଆଚ୍ଛା ଆଚ୍ଛା ଏଇ ତ ସନ୍ଧ୍ୟାବେଳେ ଟାଇମ୍ଟା ଖୋଲିବେ ଭଲ ଚାଲିବ ଆଉ।
ହଁ ଏଇ ସନ୍ଧ୍ୟାବେଳେ ଟାଇମ ଟିକେ ଖୋଲିବାର ଥିଲା ଏଟା କାମ ଟିକେଢିଲା ଯିବି। ଜଣ ଘରକୁ ସରିଲା ପରେ ପୁଣି।
ଯୋଉ ଦିଦି କହିଲେ ମାନେ ତାଙ୍କ ଘର ହଉଛି ନା ଆଉ
ହଁ ହଁ ଦିଦି ଏଇଠୁ ହେଇଯିବ ଦଶ କିଲୋମିଟର ପାଖାଖି।
ଆଉ ପାଖରେ ନା ସେଠି ବାହାଇଛନ୍ତି ନା କଣ ନା କଣ କେମତି?
କଣ କହିଲ?
ମୁଁ କହିଲି ଦିଦି ମ୍ୟାରିଡ ଅଛନ୍ତି ଯିବ ଘରକୁ ନା ଅନମାରିଡ ଅଛନ୍ତି ବୁଲିବାକୁ ଯିବ।
ନାଇଁ ସିଏ ମ୍ୟାରିଡ ଅଛନ୍ତି।
ଆଚ୍ଛା ବୁଲ ବୁଲିକି ଆସିବ ଆଉ।
ହୁଁ।
ହଁ ଏଇ ନା ବର୍ଷା ଭାଗ ଭାଇ କଣ ଜିନିଷ ନେଇଯିବ ମିଠା ଫିଠା ନବ ନା ବରାଫର ଛାଣି ନେଇ ନବ ତମ ଦୋକାନରୁ।
ହଁ ଏଇ ବରା ଫରା ଦେଖିବା କନ୍ଦରେ ନେଇନି ପଳେଇଆ ନହେଲେ ଜଳଖଆ ପଳିଆ କନ୍ଦରେ ନେଇନି ପଳେଇଆ ଆଉ। ଆମର ଇଏ ଫାପୁ ଫମ୍ୁ କି କଣ ଗୁପଚୁୁପଚୁ।
ହଁ ହଁ ଠିକ୍ ଠିକ୍ ଚଟପଟା ଖାଇବାକୁ ତ ଏ ନହିଛା ହବ ଆଉ।
ହଁ ସେଇଆା ଟିକେ ନେଇ ଯିବା ମନ ଅଛି। ଯାହା ଲେ ନବାକୁ ପଡିବ ଟିକେ।
ଆଉ ଭାଇ ଚାରିଟା ବେଳେ ପାଞ୍ଚଟା ବେଳେ ସାଙ୍ଗ ସାା ବୁଲିଲ କି?
ହଁ ଯାଇଥିଲୁ ନା ବୁଲିବା ପାଇଁ ବା ବର୍ଷା ହେଲା ବଳେ ରହିଯାଇଥିଲୁ ଗୁପଚୁପୁଚୁି ଖାଉଥିଲୁ। ବକ୍ସା ହେଲା ଭଳି ରହିଯାଇଥିଲୁ ପୁଣି ଆମେ ଯିବୁ ଆଉ।
ଆଚ୍ଛା ଆଚ୍ଛା।
ହଉ ଆପଣ ସାଙ୍ଗ ମାନଙ୍କ ତ ବୁଲୁଛନ୍ତି।
ହଁ ବୁଲାବୁଲି ଚାଲିଛି ଯିଝି ବର୍ଷା ହଉଛି କରିିବା ବସିଛୁ ଆଉ।
ହୁଁ।
ଆଉ କଣ କରିବୁ? ଏଇଟି ତ ବର୍ଷାଟା ହଉଛି ବୋଲି ହଇରାଣ କରୁଛି ଭାରି ବର୍ଷାଟା ଆଉ। ମାର୍କେଟ୍ ଆଡେ ତ ଏଇନା ଆଉ ଯିବୁନି, ବର୍ଷାଟା ହଉଛି, ଦେଖିବା କାଲି ଆଡକୁ ଯିବୁ ଆଉ। ବୁଲାବୁଲି କରି ଆସିବୁ। କେଟା କ
ଓହୋ। ହଁ ନା ନା ବାଇକରେ ଯିବି। ବାଇକରେ ଯିବି, ବାଇକ୍ ଯାଇକିନି, ଉମ୍ ଆସିପାରିବି ଆଉ ଅଧଘଣ୍ଟେ ପରେ ଆସିପାରିବି ଆଉ, ସବୁ କାମ ସାରିକିନି ଆଉ।
ଆରେ ଭାଇ ମତେ ଗୋଟେ ବାଇକ୍ କିଣିବାର ଥିଲା। ଆକ୍ଚୁଆଲି ଘରେ କହୁଥିଲେ, ଗୋଟେ ଗାଡି ଫାଡି ନାହିଁ ସାଇକଲ ଫାଇକଲରେ ଯିବାଆସିବା କରୁଚୁ ତ, ଗାଡିଟେ କିଣିଆର ଥିଲା ଅସୁବିଧା ହଉଛି। ଯିବା ଆସିବାରେ। କୋଉ ଗାଡ଼ିଟା ଭଲ ହବ?
ବଜେଟ୍ କେତେ? ମାନେ ପଇସା କେତେ ଅଛି ପାଖରେ?
ପଇସା ଆମର ଅଛି ଏଇନା ପଚାଶ ହଜାର ଟଙ୍କା ଡାଉନ ପେମଣ୍ଟ ଦେଇ ଆଣିବୁ ଖାଲି ଗାଡ଼ିଟା, ଇ ଏମ୍ ଆଇ ରେ।
ସେ ପଚାଶ ହଜାର ଟଙ୍କା ଦେଇକିନା ଆଣିବେ, କୋଉ ଗାଡି ପ୍ରାୟ ଚଳେଇବା ତା ମାଇଲେଜ୍ କେତେ
ମା ଆମେ ଚାହୁଁଛୁ ଗାଡିରେ ମାଇଲେଜ ଥିବ, ଆଉ ଟିକେ ସିଟ୍ ବଡ ଥିବ ଆଜିକାଲି ଗାଡି ଫାଡ଼ି ଆଉ ଉ-ଉଚ୍ଚା ସିଟ ନଥିବ।
ହଁ ବା ହଣ୍ଡାର କିଛି, ହୋଣ୍ଡା କମ୍ପାନୀର ଗୋଟେ ବାଇକ୍ ଆଣନ୍ତୁ ହାରି, ଶହେ ଷାଠିଏ ସି ସି ଇଞ୍ଜିନ ବାଲା।
ହୁଁ।
ଭଲ ମାଇଲେଜ ବି ଅଛି, ଭଲ ପିକ୍ଅପ୍ ବି ନବ ହୋଣ୍ଡା, ନହେଲେ ହିରୋ, ନହଲେ ପଲସର, ଆପ ନବା ଯେ କିଛି ତ ଗୋଟେ ଆମ୍ପରେ
କେତେ କଣ ପଡିବ ଭାଇ ଇଏଟା?
ଯଦି ବଜେଟ ଅଛି ଦେଢ ଲକ୍ଷ ଭିତରେ ତାହେଲେ, ହୋ-ହୋଣ୍ଡା ଫଣ୍ଡା ଆଣନ୍ତ ହାରି ହୋଣ୍ଡାଇ ୟୁନିକର୍ଣ୍ଣ ଅଛି, ଏସ୍ ପି ଅଛି ନହେଲେ ଆମର ପଲସର, ଟୁ ଟ୍ୱେଣ୍ଟି, ହିରୋ ଗ୍ଲାମର। ହୋଣ୍ଡା ରହିଯାଉଛି ଲକ୍ଷେ ପଇଁତିରିଶ ହଜାର। ଆଉ ଏସ୍ ପି ରହିଯାଉଛି, ହୋଣ୍ଡା ୟୁନିକର୍ଣ୍ଣଟା ରହିଯାଉଛି ଲକ୍ଷେ ପଇଁତିରିଶ। ଏସ୍ ପି ରହିଯାଉଛି ଲକ୍ଷେ ଦଶ ହଜାର। ଲକ୍ଷେ ଦଶ ହଜାର। ଆଉ ମାଇଲେଜ ଶହେ ସାତ, ମାଇଲେଜ ରହୁଛି ପଚାଶ ସାଠ ଷାଠିଏ ପାଖାପାଖି ରହିଯିବ। ମେନ୍ ରୋଡ଼ରେ ରହିଯିବ ଷାଠିଏ ପାଖାପାଖି ଆଉ ଏମତି ନର୍ମାଲ ଆମ ଗାଁ ଗହଳି ଏରିଆରେ, ଏଇ ପଚାଶ ତଳକୁ ଟିକେ ରହିବ ଆଉ। ଆ ବହୁତ ଟାଇମ ଆମେ ହମ୍ସ ଯୋଉ ଇଏ ହମ୍ସ ଫମ୍ସ ଆସୁଛି, ଗିୟର ଫିଅର ଚେଞ୍ଜ କରିବା ପାଇଁ ବହୁତ ବ୍ରେକ ମାରିବା ପାଇଁ ପଡୁଛି, ସେଥିପାଇଁ ଟିକେ ଆଉ।
ଆଉ ଭାଇ ଯୋଉ, ସେ ଯୋଉ ହିରୋ ଗୋଟେ କଣ ସ୍ପ୍ଲେଣ୍ଡର ଯୋଉ ଗାଡିଟା ଆମର
ହୁଁ।
କେତେ କଣ ମାଇଲେଜ୍ ଆସୁଛି?
ଦେଖେଇବ। ସେମ ସେମ ସେଇ ଷାଠିଏ ପାଖପାଖି ଦେଖେଇବ, ହେଲେ ସେଇଟା ଅଛି ଭଲ କିନ୍ତୁ ମାନେ ଇଏ ଲୋକାଲ ଏରିଆ ପାଇଁ ଟିକେ ଭଲ ଆଉ।
ହୁଁ। ଆମର ଗାଡିଟା ବେପାର ଲାଗିବ ଭାଇନା। ବେପାରରେ ଲାଗିବ ଆଉ ଯିବା ଆସିବା ବେଳକୁ ଏନ୍ତି ହେଲ୍ପ ହବ ଟିକେ।
ହଁ।
ବେପାର ବୋଲି ଏଇ ଫେରି ବେପାର ଯୋଉ କରନ୍ତି।
ହଁ ହଁ। ବେପାର ଫେପାର କରିବା ପାଇଁ ସେଇଟା ବି ଭଲ ଏଇଟା। ମାଇଲେଜ ବି ଭଲ
ଆଉ କଣ ଗୋଟେ ପ୍ଲାଣ୍ଟିନ ଥିଲା?
କଣ କହିଲେ?
ପ୍ଲାଣ୍ଟିନା ବୋଲି ଗୋଟେ କଣ ଥିଲା, ବାଜାଜର?
ପ୍ଲାଣ୍ଟିନାଟା ବହୁତ ପୁରୁଣା ମଡେଲ ହେଇଗଲାଣି, ଯଦି କିଣିବେ କିଣିବେ ପ୍ଲାଣ୍ଟିନାଟା। ମୁଁ ଜାଣିନି ପ୍ଲାଣ୍ଟିନା ବିଷୟରେ ବେଶୀ। ଏମତି ହିରୋ ଭଲ ଆଇ ଥିଙ୍କ ଭାବୁଚି। ପ୍ଲାଣ୍ଟିନା ଯଦି କେହି ୟୁଜ୍ କରୁଥିବେ ତାଙ୍କୁ ଟିକେ ପଚାରିଦେବେ ଯଦି ସେମାନେ ଭଲ ସେ। ମାଇଲେଜ ଫାଇଲେଜ ଦେଖଉଥିବ ତାହେଲେ ସେଇଟା ବି ଆଣିିବେ ହାରି ସେଇଟା ବି କମ ରେଟ ରେ ଆସିବ ହାରି ଭଲ ଗାଡି ଟା। ମାଇଲେଜ ଗାଡିଟା।
ଆଉ ଭାଇ ଯୋଉ ସେ ପ୍ଲାନଟିନା ଗାଡି ଟା କେତେ କଣ ପ୍ରାଇଜ ଆସିବ ତାର।
କଣ କହିଲେ।
ପ୍ରାଇସ୍ କେତେ କଣ ଆସିବ ପ୍ଲାଟିନା ଗାଡିରେ।
ପ୍ଲାଟିନା ଗାଡି ଲକ୍ଷେ ଦଶ ପନ୍ଦର ହଜାର ଆସିବ ହାରି।
ଆଚ୍ଛା ଆଚ୍ଛା।
ହୁଁ ଦେଖିିବା ଯଦି ବେ ବେପାର ଫେପାର କରିବା ପାଇଁ ଚାହୁଁଛନ୍ତି ତାହେଲେ ଗୋଟେ କାମ କରନ୍ତୁ ଆମର ଯୋଉ ଉଁ। ଏଇ ଗାଡିଟା ରହୁଛି ଯୋଉଟା ଏଟା କଣ ତ ଆମର ଯୋଉଟା। ଏଇ ହିରୋ ସ୍ପ୍ଲେଣ୍ଡର ପ୍ଲସ୍ସ।
ହଁ।
କଲେ। ଅଲଗା କଣ ରହିଲା ଆମର ଗାଡି ସେ ପ୍ଲାଟିନା ଫ୍ଲାଟିନା ଦେଖିନି କଣ ଆଣନ୍ତୁ ହାରି ଭଲ ମାଇଲେଜ ଭଲ ଥିବ।
ହଁ ସେଇଟା କୁ ସେଇଟା ଆମେ ଖୋଜୁ ଚି ଆଣିବା ପାଇଁ ସେଇଟା। ହଁ ଏଇପଟୁ ଆଣିବୁ ବା ଦେଖିବା ଆପଣଙ୍କ ଆଡେ କେତେ କଣ ଅଛି ଲକ୍ଷେ କୋଉ କେତେ କ
ଆମର ଏଇଠି ଦି ତିନିଟା ଖଣ୍ଡେ ସୋରୁମ ଅଛି ଆଶିକିନି ବୁଝଦେବେ ଟିକେ ସୋରୁମ ପ୍ରାଇସ୍ ଟା।
ଆଚ୍ଛା ଆଚ୍ଛା ହଉ ଠିକ ଅଛି ନାଇଁ ଆମ ଆଡେ ଆପଣଙ୍କ ଆଡେ ପ୍ରାଇସ୍ ଟା ଆପଣ ଯୋଉ ଆପଣ କଣ ଗାଡି ଚଲଉଛନ୍ତି।
ମୋର ହୋଣ୍ଡା ୟୁନିକନ ଅଛି।
କେତେ କଣ ସେଟା ଆସିଥିଲା।
ଏଟା ଆସିଛି ଲକ୍ଷେ ପଇଁତିରିଶ ହଜାର।
ଓ କ୍ୟାଶ ଆଣିଥିଲେ। ପୁରା।
କଣ କହିଲେ।
କ୍ୟାସ ନା ଇ ମା ଇ ରେ।
ଆମର ଆସିଥିଲା ଡାଇରେକ୍ଟ କ୍ୟାସ ରେ ପାଖରେ ପଇସା ଥିଲା। ସେଥି ପାଇଁ ଡାଇରେକ୍ଟ କ୍ୟାସ। କ୍ୟାସରେ ଆଣିଥିଲୁ ହାରି ଆଉ ଏରା ଇ ଏମ୍ ଆଇ ଦେଲେ ପୁଣି ଆହୁରି। ଲକ୍ଷେ ଆହୁରି କୋଡ଼ିଏ ପଚିଶ ହଜାର ଅଧିକ ପଡ଼ିବ। ସେଇଥିାଇଁ ଇ ଏମ ଆଇ କଲିନି କହିଲୁ ବଦଳରେ ଡାଇରେକ୍ଟ କ୍ୟାସରେ ଆଣିଲୁ ଭାରି ଆଉ।
ପ୍ଲାନଟିନା ଟା ରେ ଇ ଏମ୍ ଆଇ ରେ ଆଣିଲେ ପଚାଶ ହଜାର ଟଙ୍କା ଡାଉନ୍ପେମେଣ୍ଟ ଦେଇକି କେତେ ଟଙ୍କା। ଅଧିକ ପଡିବ।
ସେଟା ଯାହାହେଲେ ସେଇ ପଚିଶ ହଜାର ପାଖା ପାଖି ପଡିବ ମାନେ ଏକ୍ସଟ୍ରା ପଇସା। ମିନିମମ୍ ଚାରି ହଜାର କି ସାଢେ ଚାରି ହଜାର ତ ମନ୍ଥଲି ଯିବ ଯାହାହଲେ।
ଆଛା ତାହେଲେ ତ ମୁଁ ଭାବୁଛି ରହିଯିବି ନହେଲେ ଆର ବର୍ଷ ଆଡକୁ ଆଣିବି ଦଶହରା ବେଳକୁ। କହୁଛି ଆଣିବା ପାଇଁ।
ହଁ ଦଶହରା ବେଳୁକୁ ଦେଖିଦେବେ କାହିଁ ଏବେ ଟିକେ ବାଇକ ର ପ୍ରାଇସ ଗୁରା ଅଧିକ ଅଛି। ଯେହେତୁ।
ଉଁ।
ହୁଁ ଆଉ ଏ ବାଇକ ଫାଇକ ଛାଡନ୍ତୁ ପରେ ଆଣିବେ ଏକାଥରେ।
ନାଇଁ ଏ ବେପାର କରିବାର ଥିଲା ନା ବେପାର କରିବାର। ଥିଲା ଏବେ ଷ୍ଟାର୍ଟ କରିବାର ଥିଲା ସାଇକେଲରେ କରୁଛୁ। ହଁ।
ଭଲ ସେ ସେ ପଇସା ଆସିବ ଯଦି ତାହେଲେ ଆଣନ୍ତୁ ହାରି ପେମେଣ୍ଟ କରିକି ଆଣନ୍ତୁହାରି।
ହଁ ସେମତି ଆସୁଛି ପଇସା ଟା ତାପରେ ସାଇକେଲ ରେ ଯିବା ଆସିବା କରିବା ପାଇଁ। ଖରା ବର୍ଷା ଇଏ ଫିଏ ପାଇଁ ବହୁତ ହଇରାଣ ହଉଛୁ ସେଇଥିପାଇଁ। ଗାଡ଼ି ଟା ଆଣିବୁ ଆଉ।
ହଁ ହଁ ଗାଡି ଟା ଆଣନ୍ତୁ ହାରି ଭଲ ଦି
ଆଜ୍ଞା ଆଉ ଯୋଉ ଆମର ରହିଯାଉଛି ଏପଟ ଏରିଆ ଏଠୁ ଯାଉଚୁ ଦଶ କିଲୋମିଟର ପନ୍ଦର କିଲୋମିଟର କୋଡିଏ ପଚିଶ କିଲୋମିଟର।
ହଁ।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
ହଉ ଆପଣ ଗୋଟେ ଭଲ ବାଇକ୍ ଟେ କିିଣିଦିଅନ୍ତୁ। ଭଲସେ ଟ୍ରାଭେଲିଂ କରିପାରିବେ। ଯିବା ଆସିବା ଯାତ୍ରା କରିପାରିବେ ଭଲସେ।
ହଁ। ଯା ଯିବା ଆସିବା ପି ବେଶୀ ନାହିଁ ଆମର। ବୁଲୁଛନ୍ତି ନା ମୁଁ ବୁଲୁଚି କି ମୋ ଭାଇ ବୁଲୁଚି। ତ ସେତେବେଳେ ହଇରାଣ ହବୁ। ପୁଣି ଏ ବର୍ଷା ବର୍ଷା ହେଲେ ଅସୁବିଧା। ଗାଡିରେ କଣ ଡିକି ଟେ ଲ
ତ ଟିକେ ଏବେ ଯୋଉ ପେଟ୍ରୋଲ ପ୍ରାଇସ୍ ପାଇଁ ଏ ବାଇକ୍ ଫାଇକ ରେଟ୍ ଅ ଧିକ ଟିକେ ଅଛି। ଆଉ କିଛି ଦିନ ଯାଉ ଗୋଟେ ଭଲ ବାଇକ୍ ଟେ ଆଣିବେ। ଆଉ
ମୁଁ ବି ଅପେକ୍ଷା କରୁଚି ଦଶହରା କୁ ଆଣିବା ପାଇଁ।
ହଁ ଦଶହରା ବେଳକୁ ଆଣିବେ ତାହେଲେ ମୁଁ ବି ଯାଉଛି ଟିକେ ନାକୁ ମାର୍କେଟ ଯିବି। ଆ ତାହେଲେ ଆମେ ଆସିଲେ କଥାବା ଥା ହବ ଆଉ।
ହଉ ଆପଣ ଭାଇ ଆପଣଙ୍କ ସହ କଥା ହେଇକି ମତେ ବହୁତ ଭଲ ଲାଗିଲା। ଆଉ ବାଇକ୍ ବିଷୟରେ ଜାଣିବା ପାଇଁ ବି ବହୁତ ମାନେ ଜିନିଷ ଜାଣିଲି ଆପଣଙ୍କ ବିଷୟରେ କଥା ହେଇକି ଆପଣଙ୍କ ସହିତ। ବାଇକ୍ ବିଷୟ ରେ ଜାଇଁଲି। ତ ଧନ୍ୟବାଦ ଭାଇ।